ମୁଁ ବସିଥିଲି। ତୁ କଣ କରୁଛୁ?
ମୁଁ ବି ଏଇ ବସଚି। ଆଉ ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଲାଗୁଛି।
ଖାଇ ସାଇଲୁଣି?
ହଁ ଖାଇ ସାଇଲିଣି। ମୁଁ ଖାଇଲି ରୁଟି ଭଜା।
ହଁ।
ତୁ?
ମୁଁ ବି ରୁଟି ଭଜା ଖାଇଛି।
ହ
ଆଉ ତ ତୁ ଗୋଟେ ଗପ କହୁନୁ ମୁଁ ଶୁଣିବି।
କଣ?
ଗପ
ମୁଁ ଗପ କଇନି?
ହଁ।
ମତେ ତ ଏବେ କିଛି ମନେ ପଡୁନି ତତେ ଯଦି କିଛି ମନେ ଅଛି ତୁ କହିଲେ ମତେ ମନେ ପଡିବ ମୁଁ କହିବି।
ମୁଁ କଣ କରିବି ର
ଉଁ ମୁଁ ଗୋଟେ ବାଘ ଆଉ ଗାଈ କଥା କହିବି।
ହୁଁ।
ଗୋଟେ ଗାଈ ଥିଲା ସେ ସବୁଦିନ ଆ ବିଲକୁ ଚରିବାକୁ ଯାଇଏ ସେ ବିଲକୁ ଦିନେ ବିଲକୁ ଚରିବାକୁ ଯାଉଥିଲା। ଉଁ ତା ତାକୁ ଇଏ ବାଘ ଦେଖିକି କହିଲା ମୁଁ ମୁ ତତେ ଖାଇବି। ହେଁ ସେ ବାଘକୁ କହିଲା ହେଁ ମୁଁ ତମେ ମତେ ଏବେ ଖାଉନା। ମୋର ଗୋଟେ ଛୋଟ ଛୁଆଟେ ଅଛି। ମୁଁ ମୋ ଛୋଟ ଛୁଆ କୁ କ୍ଷୀର ପିଆଇକି ଆସିଲି- ତମେ ମୋତେ ଖାଇଦବ। ସେ କହିଲା କି ହଉ ତମେ ଯାଅ। ହଁ ମୁଁ ମୁଁ ହଁ ଯାଅ କ୍ଷୀର ପିଏଇକି ଆସ ମୁଁ ତୁମକୁ ଖାଇବି। ଏ ବାଘ ଦେଖୁଥିଲା ମାନେ ସେ ଆସୁଛି କି ଆସୁନି। ସେ ଯାଇକି ତା ଛୁଆ - କୁ କ୍ଷୀର ପିଏଇକି ଆସିଲା। ତାପରେ ଉ ତା ସେ- ଆସିଲା ଯେମତି ବାଘ ବାଘ ଖଇଲା କହିଲା ମୁଁ ମୋ ଛୁଆ କ୍ଷୀର- ଯାଇକି ଆସିଲି ତୁ ମୋତେ- ଖାଇଦେ। ସେ କହିଲା କି ନା ନା ମୁଁ ତୋର ମୁଁ ମୁଁ କହୁ- ଦେଖୁଥିଲି କି ତୁ ଆସୁଛୁୁ କୁ ଆସୁଛୁ। କାଇଁ ଆସୁନି। ତୁ କ।
ମୁଁ। ଗୋଟେ ବଡ ସମୁନ୍ଦ୍ର ଥିଲା। ସେଠି ଗୋଟେ ଚଲାକ - ବଗ ଏନି ଯାଇକି ସେଇଠି ମାଛ ଖାଉଥିଲା। ଥରେ ସେ ବ ବଗ- କ ଚାଲାକ୍ ମାନେ ଇଏ ଚାଲାକ ଦେଖେଇ ସେଠ- ଯାଇକି ଆ ମାନେ ପୁରା ସାଇଡ ହେଇ ବସିଗଲା। ତାପରେ ଯେମିତି- ସବୁ ମାଛ ମାନେ ତାକୁ ଯାଇ ଦେଖିଲେ କହିଲେ କି ବଗ ଆଜି କଣ କାହାକୁ କିଛି କ ମାନେ କାହାକି କିଛି କହୁନି ଆଜି କଣ ଏମିତି ବ- ସମସ୍ତେ ଯାଇ ସମସ୍ତେ ଏକାଠି ହେଇ ସମସ୍ତେ ଗଲେ। ମାଛ କଙ୍କଡା- ସବୁ ମିଶିକି ଗଲେ। ତାକୁ ଯେମିତି ପଚାରିଲେ। ସେ କହିଲା କହିଲା କି- ମୁଁ ଏଇଥିପାଇଁ କା ନା କାନ୍ଦୁଥିଲା ସେ? ତାକୁ ଯେମିତି ପଚାରିଲେ ସେ କହିଲା କି ମୁଁ ଏଇଥିପାଇଁ କାନ୍ଦୁଛି ଯେ ଇଏ ଅ ଆ ସେ ନଦୀକୁ ଲୋକମାନେ ଶୁଖେଇ ଶୁଖେଇ ଦେବେ। ଆଉ ଏଠି ବା ମାନେ ଘର ତିଆରି କରିଦେବେ। ଆଉ ମତେ ତମ ପାଇଁ ବହୁତ କାନ୍ଦ ମାଡୁଛି ତମେ ସବୁ ମରିଯିବ କୋଉଠି ଯିବ କଣ କଣ କରିବ ଏଠି ତ କୋଉଠି ପୋଖରୀ ବୋଖରୀ କିଛି ନାହିଁ। ତାପରେ ସେ ଆଉ କିଛି ସମୟ ଗଲା କହିଲା କି ମୁଁ ଭାବିକି କହେ ଉଡିକି ପଳେଇଲା ତାପରେ କିଛି ସମୟ ଗଲା ସେ ଆସିଲା ସମସ୍ତଙ୍କୁ ଡାକିଲା ସମସ୍ତେ ଯେମିତି ଆସିଲେ ସେ କହିଲା କହିଲା କି ଆଉ ଏଠି ଟିକେ ଦୂର ବାଟରେ ଗୋଟେ ପୋ ପୋଖରୀଟିଏ ଅଛି ବଡ ପୋଖରୀଟିଏ ଅଛି। ଆଉ ମୁଁ ତମକୁ ଗୋଟେ ଗୋଟେ କରିକି ନେଇକି ଯାଇକି ସେଠି ଛାଡିଦେମି। ସମସ୍ତେ କହିଲେ କହିଲେ କି ହଉ ସମସ୍ତେ ତାପରେ ମାନେ ଭରସା ମାନେ ବିଶ୍ଵାସ କଲେ। ବିଶ୍ଵାସ କରିକି ସମସ୍ତେ କହିଲେ କି ହଁ ହଁ ଆମକୁ ନେଇକି ସେଠି ଛାଡିଦବ ସେ ସମସ୍ତଙ୍କୁ ନେଇକି ଯାଇକି ଆ ଗୋଟେ ପା ଉ ଉଞ୍ଚା ପାହାଡରେ ନେଇକି ଯାଇକି ଖାଇ ଦଉଥିଲା। ମିଛରେ କହିଥିଲା କି ଏଠି ମାନେ ପାଣି ଟାଏ କରିଦେବି ବୋଲିକିରି। ଯେମିତି ଏ ମାନେ ସମସ୍ତଙ୍କୁ ଗୋଟେ ଗୋଟେ ଗୋଟେ ମାଛ କରି କରିକି ନେଇକି ନେଇକି ପଳେଇଲା ସମସ୍ତଙ୍କୁ ଖାଇଦେଲା। ଯେମିତି କଙ୍କଡା କଙ୍କଡ଼ା ର ବାରି ଆସିଲା। ସେ ନେଇକି ଯାଉଥିଲା ଯେମିତି ପା ଦେଖିଲା କି ମାଛ ମାନଙ୍କୁ ସେ ଖାଇ ଦେଇଛି। ସମସ୍ତଙ୍କର ଇଏ କଣ୍ଟା ଅଣ୍ଟା ସବୁ ପଡିଛି। ସେ ସେଇଠୁ ମାନେ ଜାଣିଗଲା। ଜାଣିଗଲା ଯେ, ସେ ମିଛ କହିକି ଆମେ ସମସ୍ତଙ୍କୁ ନେଇକି ଆସିକି ଏଠି ମାରିକି ଖାଉଛି।
ହୁଁ।
ଯାଇକି ଆ ହଁ ସିଏ କଣ କଲେ ନା? କଙ୍କଡା, ବଗ, ଇଏ ବେକକୁ ଚାପିକି ମାର ତାପରେ କିଏସ ବହୁତ ଟାଇମ୍ ଲାଗିଲା। ସମସ୍ତେ ଭାବିଲେ କହିଲେ କି କଣ ପାଇଁ ଇଏ ବଗା ଆସୁନି ଆମକୁ ନେଇକି ତୁ ଯାଉନି? ଲୋକମାନେ ଆସିକି ନଈଟାକୁ ଇଏ କରିଦେବେ ପାଣି ଟା ଶୁଖେଇଦେବେ। ଆମକୁ ମାରିଦେବେ କରିକି। ତାପରେ ଯେମିତି କିଛି ସମୟ ବହୁତ ସମୟ ଗଲା। ଗୋଟେ ଦି ଦିନ ଛାଡିକି ବହୁତ ଦୂର ବାଟକୁ ନେଇ ଯାଇଥିଲ ତ, ତାପରେ କଙ୍କଡାକୁ ଯେମିତି ନେଇକି ଆସିଲା। କଙ୍କଡା ଆସିକି କହିଲା ସମସ୍ତଙ୍କୁ କହିଲା କି ନା ବଗ ଚାଲାକ ହେଇକି ଆମ ସମସ୍ତଙ୍କୁ ଗୋ ଗୋଟେ ଗୋଟେ କରିକି ମାରିକି ଖାଉଥିଲା। ଆଉ ସେ ମତେ ନେଇକି ଯେମିତି ଗଲା ମୁଁ ଯେମିତି ଦେଖିଲି, ତା ବେ କଛି କିିଏ ବା ସେଇଠୁ ଜଣା ପଡୁଛି ଯେ! କାହାରି ଉପରେ ଏତେ ଟ୍ରଷ୍ଟ କରିବା ଦରକାର ନୁହଁ। ଆ
ହୁଁ।
ଆଉ,
କଉ କଁ କହ?
ଆଉ ସବୁ ଭଲ, ତୁ କହ।
ମୁଁ ଓତେ କାଉର ଗପ
କହୁନୁ।
ହୁଁ ହ ମୁଁ କା ଗୋଟେ କାଉ ଖରାଦିନରେ ଉଡି ଉଡିକି ଯାଉଥିଲା। ଯାଉ, ଯାଉ ଗୋଟେ ମାଠିଆ ପା ତାକୁ ଖରା ଦିନ ହେଇଛି। ତାକୁ ବହୁତ ଶୋଷ ମାରୁୁ ସେ ଯା-ଯାଇ ପହଁଚିଲା ଗୋଟେ ମାଟିଆ ପାଖେ ଦେଖିଲା। ସେଥିରେ ଅଳ୍ପ ଅଛି। ସେ ତାକୁ ବହୁତ ଶୋଷ ମାଳୁଛି। ସେ କଣ କହିଲା ନା? ଯାଇକି, ଏ ମା ସେଇଠି ଦେଖିଲା କି? ଏ ସବୁ ଟେକା ଗୁଡା ପଡିଥିଲା ସବୁ। ସବୁ ଉଠେଇକି ମୁହଁରେ ଉ ସେ ପାଣିରେ ପକେଇଲା। ପାଣିରେ ପକେଇକି ଏ ପାଣି ଉପରୁକୁ କୁ ଆସିଲା। କାଉଟି ପୁରା ମନ ଖୁସିରେ ପାଣିକୁ ପିଇକି ଆନନ୍ଦରେ ଉଡିକି ପଳେ ଇଲା। ଆଉ, ହ୍ୟାଲୋ!
ମୁଁ ଗୋଟେ ମଜା କଥ୍ କଥା କହିବି?
ହଁ କୁହୁନୁ।
ହ୍ୟାଲୋ! ହଁ ମୁଁ ଗୋଟେ ମଜା କଥା କହିମି?
ହଁ।
ହଁ, ଶୁଭ ଯାଉଛି।
ହଁ ଶୁଭ ଯାଉଛି।
ଗୋଟେ ଗାଁରେ ବହୁତ ମୁଖର ଲୋକ ରହୁଥିଲେ। ଥିଲା ସୁବାଯାଉଇ। ହଁ ଗୋଟେ ଗାଁ ବହୁତ ପୁ ପୁଣା ମସ୍ଜିଦ୍। ଶୁଭ ଯାଉଛି ତତେ? ହ୍ୟାଲୋ ଗୋଟେ ଗାଁ ରେ ବହୁତ ପୁରୁଣା ମସଜିଦ୍ ଥିଲା। ସେଠିକି ନମାଜ ଫମାଜ ପଢିବାକୁ ଯାଉନଥିଲେ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ସେଇଥିପାଇଁ କି ନମାଜ ପଢିବାକୁ ଯାଉନଥିଲେ। ଥରେ ଗୋଟେ ମଉଲାନ୍ ଟେ ଆସିଲେ ଆସିଲେ ଯେମିତି ସମସ୍ତଙ୍କୁ କହିଲେ ଡାକିଲେ କହିଲେ କି ସମସ୍ତେ ଆସ ନମାଜ ପଢିବା ଏମିତି ମସଜିଦ୍ ଟା ଖାଲି ପଡ଼ିଛି। ସମସ୍ତେ ଫେର ଆ ଉଁ ଶୁକ୍ରବାର ଥିଲା ସମସ୍ତଙ୍କୁ ଯେମିତି ଡାକିଲେ ସମସ୍ତେ ଗଲେ। ସମସ୍ତେ ଗଲେ ତାଙ୍କୁ ବାସ୍ ମାନେ ପା ପ୍ରଥମେ ବଜୁ କରନ୍ତି। ତ ଗୋଟେ ବଡ ପୋଖରୀଟେ ଥିଲା କହିଦେଲେ ମଉଲାନ କହିଲେ କି ସମ ସେ ଗୋଲ ହେଇ ବସିଯାଅ ମୁଁ ଯେମିତି କରିମି ତମେ ସେଇମିତିଆ କରିବ।
ହଁ।
ସେ ହାତ ଧୋଇଲେ ସେ ମା ତିନି ଥର ସେ ବି ହାତ ଧୋଇଲେ। ସେ ମୁହଁରେ ପାଣି ଅ କଣ କହନ୍ତି ସେମିତି ଯେମିତି ନାକରେ ତିନିଥର ଏମାନ୍ତେ କରନ୍ତି। ସେମିତି କଲେ ତାପରେ ତିନି ଥର ଯେମିତି ମୁହଁ ଧୋଇଲେ ସେ ବି ତିନିଥର ଇଏ କଲେ ହାତ ଭାତ ସବୁ ଧୋଇକି ଲାଷ୍ଟରେ ଗୋଡ ଧୁଅନ୍ତି ତ ସିଏ କଣ କଲେ ନା ଗୋଡ ଧୋଉ ଧୋଉ ନଈ ରେ ତାଙ୍କ ଗୋଡ ଟା ସ୍ଲିପ ହେଇଗଲା। ସେ ପଡିଗଲେ ନଈ ମାନେ ଭିତରେ ଇଏ ମୁର୍ଖା ମାନେ ଏମାନେ ଭାବିଲେ କି ହୁଆଜରେ ମାନେ ତ ମାନେ ନଈ ଭିତରେ ପ ମାନେ ଡେଇ ପଡନ୍ତି ସେ ସମସ୍ତେ ସେ ନଈ ଭି ପୋଖରୀ ଭିତରେ ଡେଇଁ ପଡିଲେ। କହିଲେ ମଉଜାନା କହିଲେ କହିଲେ କି ନାଇଁ ମୋର ତ ଗୋଡା ମାନେ ଗୋଡା ଇଏ ହେଇଗଲା ମୁଁ ତ ପଡ଼ି ଗ ପଡି ଗଲି ତମେ ମାନେ କଣ ପାଇଁ ପଡିଗଲା ନା ତମେ କହିଥିଲ କହିଥିଲ କି ଆଉ ମୁଁ ଯେମିତି କରିମି ତମେ ସେଇମିତିଆ କରିବ ଆଉ ତମେ ଭିତରକୁ ପ ଳେଇଲ ଆମେ ବି ପଳେଇଲୁ। ତାପରେ କହିଲେ ହେଲୋ ମୂର୍ଖ ଗଜ ମୂର୍ଖ। ତାପରେ ନମାଜ ପଳେଇଆକୁ ଆସ ଫିର୍ ମା ଯାହା ହେଇକି ଫେର୍ ଗାଧେଇ ଗୋଧେଇକି ଫିର୍ ବଜୁମ୍ ଭଲକିଣି କରିକି ଫିର୍ ଆସିଲୁ। ଶୁବା ଯାଉଚି ତତେ ଯେମିତି ମସ୍ଜିଦ୍ ଭିତରୁ କି ଗଲେ ଅ ସବୁ ମାନେ ରୁକୁ ରୁକୁରେ ଯେମିତି ଯାଆନ୍ତି ଆ ସମସ୍ତେ ମାନେ ଗ୍ୟାପ୍ ଗ୍ୟାପ୍ ହେଇି ଠିଆ ହୋ ଆମର ହଁ-ହେ-ହେବା କଥା ସେମାନେ ପୁରା ମାନେ ସମସ୍ତେ ସମସ୍ତଙ୍କ ଲାଗି ଲାଗିକା ହେଇଚନ୍ତି ତୋ ଯେମିତ ନା ରୁକୁରେ ଗଲେ ସୁଭାନ୍ନା ଆମେ ଶୁଭାନ୍ନାର ସରି ହଁ ଯେମିତି ରୁକୁରେ ଗଲେ ସେମାନେ କଣ କଲେ ସମସ୍ତେ ତା ମୁଣ୍ଡକୁ ମାନେ ତା ସରି କଣ କନି ତା ଯୋଉ ପିଛା ତା ମୁଣ୍ଡକୁ ତା ପିଛା ତା ମୁଣ୍ଡକୁ କରି କରି କରି ମୌଲାନା କ ପୁର ନେଇଗଲେ ପୁରା ଦି-ଦିବାଲ ରେ ମୌଲାନା ପିଠେଇଗଲେ। କହିଲି କି ଇଏ କଣ ତମେ ସମସ୍ତେ କଣ କରୁଚ କଣ ନା ଆମକୁ ଯେମିତି ତମେ କହିଥିଲ ଆମେ ସେଇମିତି କରିଚୁ। ସମସ୍ତେ ଧୁଦୁ ଧୁଦୁ ହେଇ ପଡି ଗଲେ। ଏଇଟା ଥିଲା ମାନେ ଗାଁ ରେ ଏତେ ମୂର୍ଖ ଲୋକ ସମସ୍ତେ ଥିଲା।
ଆଉ। ଉଠାଅନି। ଆଉ କଣ କହ? ହଁ।
ଆଉ ସବୁ ଭଲ। ତୁ କହ।
ଏଇ ସବୁ ବସିଚନ୍ତି।
ଆଚ୍ଛା।
ଆଈ ଘରୁ କୁ ଯିବୁନି କି?
ହଁ ଯିବାର ଅଛି। ସେଇ ମାସରେ ଯାଇକି। ହୁଁ।
ସେ ମାସରେ କଣ କି?
ଜୁଲାଇ ରେ ଯିବୁ।
କଣ କିଛି କାମ ଫାମ ଅଛି? କେତେ ଦିନ ପାଇଁ ଆସିବୁ?
ଏ ଦିନେ ଦିନ ପାଇଁ। ହଁ।
ଓହୋ ସେ ଯଉ ମାଉସୀଙ୍କ ଛୁଆ ହବ ସେଇଥି ପାଇଁ ଯିବୁ।
ହଁ।
ହଁ ସେଇଟାକ ଉପ-
ହଁ ଆଉ ତା ନା କଣ ରଖି -
ମୁଁ ଭାବୁଛିକୀ ଯଦି ପୁଅଟା ହେଲା।
ନା ଆମେ ଯା ଡାକିବା। ସେମାନେ ତାଙ୍କର ଯା ନା ରଖନ୍ତୁ ଆମେ ଡାକିବା।
ହଁ। ଉଟା ଭାଇ ନାମ ଦେଇଥିଲୁ ଚିକୁ। ତା ନାମ ସେମତି -
ଓହୋ ହଁ ବେ ଚିକୁ ମନେ ପହିଲା। ଚିକୁ ନାଁ ଟା ଦେଲି ମୁଁ ହେଲା। ମୁଁ ଯୋଉ ମାନେ ପୁନେରେ ଯୋଉ ରହୁଥିଲି। ସେଠି ଗୋଟେ ପିଲାଟା-